ହା, ଆଉ ଶୋଇଲଣି? ହଁ-ହଁ ଶୁଭୁଛି ଶୁଭୁଛି।
ନାଇଁ ଧରିଛି।
ହଁ ହଁ ଆଉ ଖାଇବା ପିଇବା ସବୁ ଶେଷ?
ହଁ ସରିଗଲାଣି ସବୁ।
ହଁ ହଁ ଘରେ ସମସ୍ତେ ଆଉ ସମସ୍ତେ ଘରେ ଶୋଇପଡ଼ିଲେଣି?
ନାଇଁ ଶୋଇନାହାନ୍ତି ଶାଶୁ ଶଶୁର ଆଉ ସ୍ୱାମୀ ସବୁ ସେପଟେ ଦାଣ୍ଡ ଘରେ ଟିଭି ଦେଖୁଛନ୍ତି।
ହଁ ହଁ।
ମୁଁ ଏପଟେ ରୁମ ରେ ଛୁଆକୁ ସୁଆଉଛି ଆଉ।
ହଁ ମାନେ ଆପଣଙ୍କ ଘରେ ବୋଧେ ଡେରି ଶୋଇବା ନାଇଁ କି?
ହଁ ସମସ୍ତେ ଶୋଇଲା ବେଳେ ବାରଟା ହେଇଯାଉଛି ବାରଟା ଗୋଟେ ହେଇଯାଉଛି।
ହଁ ସକାଳୁ ଏବେ ପିଲା ସ୍କୁଲ ଯାଇନି ତମ କହିଲ ସକାଳୁ ପିଲା ସ୍କୁଲ ଯାଇନି ତ ସେଥିପାଇଁ ତମକୁ ସକାଳର ଚିନ୍ତା ଟିକେ ଏବେ ନାହିଁ ଆଉ ନାଇଁ କି?
ହଁ ମୁଁ ଟିକେ ଜଲଦି ଶୋଇପଡେ ଏବେ ଛୁଆ ପାଇଁ ବୋଲି ଲେଟ୍ ହେଇଯାଉଛି ମୋର ବି।
ହଁ ପୁଅ ସୋଇ ପଡିଲାଣି ନା ସୋଇନି?
ନାଇଁ ତାକୁ ଶୁଆଉଛି, ଶୋଇ ପଡିଥିଲା ପୁଣି ଉଠି ପଡିଲା।
ହଁ ହଁ ଆଉ ଶାଶୁ ଘରେ ଆଉ ସବୁ କିଏ ଅଛନ୍ତି ତୁମର?
ଶାଶୁ ଘରେ ଅଛନ୍ତି ଆହୁରି ଦି ଯା ଦେଢଶର ଅଛନ୍ତି। ମୁଁ ତ ସାନ ବଡ ଯାହା ଦେଢସୁର ରହୁଛନ୍ତି ଏଇଠି।
ହଁ ହଁ।
ମଝିଆ ଯା ଦେଢ଼ସୁର ଙ୍କ ଏବେ ଚାକିରି ହେଇଗଲା ଖୋର୍ଦ୍ଧାରେ। ସେମାନେ ଏବେ ପାଞ୍ଚ ମାସ ହେଲା ବାହାରକୁ ପଳେଇଲେ ଆଉ ଆମେ ମେତ ରହୁଛୁ ଭଞ୍ଜନଗରରେ ଏମିତି ଯିବା ଆସିବା କରୁଛୁ ଆଉ।
ଆଉ ବାପ ଘରେ ସମସ୍ତେ କିଏ ଅଛନ୍ତି?
ବାପା ଘରେ ମୋ ବାବା ମାମା ଆଉ ଆମେ ତିନି ଭଉଣୀ। ମୁଁ ବଡ
ହଁ ତମେ ସବୁଠାରୁ ବଡ଼ ଭଉଣୀ ନାଇଁ ତମର ଆହୁରି ଦି ଭଉଣୀ ଅଛନ୍ତି।
ଆଉ ଦି ଭଉଣୀ ଅଛନ୍ତି।
ସେମାନେେ ବାହା ହେଇ ସାରିଲେଣି କି?
ନାଇଁ ସବୁ ସାନ ସାନ ହେଇଛନ୍ତି।
ଛୋଟ ଛୋଟ ସବୁ ପଢୁଛନ୍ତି ପାଠ ପଢୁଛନ୍ତି ନାଇଁ? ହିଁ।
ଏବେ ମଝିଆ ର ସରିଲା ପ୍ଲସ୍ ଥ୍ରୀ ସରିକି ସେ କମ୍ପ୍ୟୁଟର କରୁଥିଲା ସରିଲା ତାର। ଆଉ ସାନ ଭଉଣୀର ଏବେ ଦଶମ କ୍ଲାସ।
ହଁ ହଁ। ତାହେଲେ ଆଉ ବାପା ମା ସମସ୍ତେ ଭଲ ଅଛ
ହଁ ସବୁ ଭଲ ଅଛନ୍ତି।
ହୁଁ ହୁଁ ଆଉ ମାନେ ସେପଟେ ତମ ଶାଶୁଘର ପଟେ ସବୁଠାରୁ ମାନେ ଖାଇବା ଜିନିଷ କଣ ପ୍ରସିଦ୍ଧ ମୋତେ କହିଲ?
ଏପଟେ ଏ
ମାନେ ଯେମିତିକି ଆମର ଥାଏ କଣ କହିଲ ଦେଖ ଯେମିତି ଆମର ଥାଏ ନିମାପଡ଼ା ଜାଣିଥିବ ସେଠି ଆମର ଗୋଟେ ରଷ ଗଲ ଫେମସ୍ ଥାଏ ଆମର ପାହାଳ ଜଣି ରସଗୋଲା ପ୍ରସିଦ୍ଧ ଥାଏ ଆମର କଟକରେ ଦହି ବରା ପସନ୍ଦ ମାନେ ପ୍ରସିଦ୍ଧ। ମାନେ ଢେଙ୍କାନାଳରେ ବରା ପ୍ରସିଦ୍ଧ। ମାନେ ଏମିତି ସବୁ ଗାଁ ମାନେ ସହର ଜାଗାରେ ସବୁ ଜିନିଷ ପ୍ରସିଦ୍ଧ ଥାଏ। ଯୋଉଟା କିି ସେଇ ଜାଗାର ଜିନିଷ ହିଁ ସ୍ଵାଦ ଲାଗେ ସେଇ ଜିନିଷଟା ଦେଖ ସବୁଠୁ ରସଗଲା ଖାଇବ ପାହାଡ଼ ରସଗୋଲା ଖାଇବ ତାର ସ୍ୱାଦ ଅଲଗା ସବୁଠୁ ଦହିବରା ଖାଉଚ କଟକରେ ଯିବ ଦହିବରା ଖାଇବା ତା ସ୍ୱାଦ ଅଲଗା ଢେଙ୍କାନାଳକୁ ଯିବ ଢେଙ୍କାନାଳରେ ବରା ଖାଇବା ତା ସ୍ୱାଦ ଅଲଗା ମାନେ ସବୁର ଗୋଟେ ଅଲଗା ଅଲଗା ସ୍ୱା ସ୍ୱାଦ ଥାଏ ହଁ। ସେମିତି ତମର ବି ସେଠି କିଛି ଥିବ । ହୁଁ ହୁଁ ହୁଁ।
ଏଇଠି ସେମିତି କଣ ପ୍ରସିଦ୍ଧ ଖାଇବା ମୁଁ ତ ଜାଣିନି ବୁଝିଲ ଭଲରେ।
ହଁ ଆଉ ତମକୁ ସବୁ କଣ କଣ ବନେଇ ଆସିଛି ଖାଇବା?
ମତେ ଖାଇବା ଏବେ ତ ସବୁ ଶିଖୁଛି। ଧୀରେ ଧୀରେ ଧୀରେ ଧୀରେ ଏବେ ସବୁ ବନେଇବା ଶିଖୁଛି ଆଉ ଚଣାତର କାରୀ ଆଉ ଭଜା ଭଜି କରିପାରୁଛି ଭାତ, ଡାଲି ଆଉ ଆମିଷ। ତ କିଛି କିଛି ବନେଇବା ଶିଖିଛି ଏବେ।
ଧୀରେ ଧୀରେ ବନେଇ ହଁ ହଁ ଆଉ ତମର ସେଠି ଯୋଉ ସବୁ ବୁଲିବାକୁ ଯାଉଛ ସେଇଠି ସବୁ ଦର୍ଶନୀୟ ସ୍ଥାନ କଣ ଅଛି?
ଏଇଠି ଆମର ସବୁ ପୁରା ପା ପ୍ରାକୃତିକ ସୌନ୍ଦର୍ଯ୍ୟ ଜାଗା ଭରପୁର ହେଇକି ରହିଛି ଏଇଠି ଆମର କନ୍ଧମାଳରେ। କିନ୍ତୁ ମୁଁ ପ୍ରାୟ ଏଇଠି ବୁଲିବାକୁ ଯାଇନି ମୁଁ ଯାହା ସବୁ ଶୁଣିଛି ଏଠି ଝରଣା ଅଛି ପାହାଡ଼ ଗଛ ଲତା ସବୁ ମାନେ ବୁଲିବା ପାଇଁ ବହୁତ ଜାଗା ଅଛି ଆଉ ଏଠି ପାଖାପାଖି ଅଛି ଜଗନ୍ନାଥ ମନ୍ଦିର ଅଛି, ସାଇ ମନ୍ଦିର ଅଛି। ଆଉ ହଁ ଏଠି ପ୍ରତି ଦି ବର୍ଷରେ ଥରେ ନାରାୟଣୀ ଯାତ୍ରା ହଉଛି।
ହୁଁ ମାନେ ସେଇଟା ଯାତ୍ରା ଟା କେବେ ହୁଏ?
ଏଇଠି ମାନେ ଏ ବର୍ଷ ହେଇଛି ଅ ଏପ୍ରିଲ ମାସରେ ହଉଛି।
ହଁ ହଁ ହଁ।
ଏପ୍ରିଲ ମାସ
ମାନେ ଏଇ ଯଉ ଖରା ଦିନେ ହୁଏ ଆଉ ଖରା ଦିନଟା ଆଉ।
ମାନେ ମା ଆସନ୍ତି ବାପ ଘରକୁ। ଆ ସାବିତ୍ରୀ ଏଇଠି କରିକି ଯାଆନ୍ତି ପୁଣି ସାବିତ୍ରୀ ପରେ
ସାବିତ୍ରୀ କେତେ ଦିନ ଥାଇକି ଯାତ୍ରା ଆରମ୍ଭ ହୁଏ।
ମାସେ ପୂର୍ବରୁ ହଉ
ହଁ ମାନେ ସାବିତ୍ରୀ କି ଶେଷ।
ଦି ଦିନି ତିନି ଦିନ ପରେ ମା ପଳାଉଛନ୍ତି ପୁଣି ତାଙ୍କ ଶାଶୁଘରୁ।
ଓହୋ ମାନେ ମାଆଙ୍କର ବାପ ଘର କୋଉଠି?
ଏଇଟା ହଉଛି ତାଙ୍କର ବାପଘର।
ହଁ ହଁ ହଁ।
ଆଉ ତାଙ୍କ ଏ ବର୍ଷ ଯାତ୍ରା ହେଇଛି ପୁଣି ଆର ବର୍ଷ ଛାଡିକି ତା ପର ବର୍ଷ ଆଉଥରେ ହବ। ଏଇଠି ଏଇ ଯାତ୍ରା ଟା ପ୍ରସିଦ୍ଧ ନାରାୟଣୀ ଯାତ୍ରା।
ହେଟା କଣ ଯାତ୍ରା ଟା ମାସେ ଯାଏ ହୁଏ ନା ମାନେ
ହଁ ମାସେ ଯାଏ ପୁରା ହୁଏ। ସବୁ ଦୋଳି ଆସେ ଆଉ ସବୁ ଏଇଠି ମେଳା ଏ ଭଳିଆ ସବୁ ପ ପଡ଼େ ପୁରା ମାସେ ଯାଏ ହୁଏ ଯାତ୍ରା।
ଆରେ ବା ତାହେଲେ ପୁରା ମାନେ ମାସେ ମଜା କରୁଥିବ। ତମେ ସବୁ ଆଉ ନାଇଁ, ହଁ ତମେ ଆସିକି ଥିଲ ସାବିତ୍ରୀ ତ ଆସିଥିଲେ ଯାତ୍ରା ଦେଖିବା ପାଇଁ ଆସି
ହଁ ହଁ ସାବିତ୍ରୀ କି ଆସିଥିଲି।
ହଁ।
ଏଇଆ।
ଯାତ୍ରାରେ ମା ଯାତ୍ରାରେ ମାନେ କଣ ସବୁ ଦୋକାନ ଫୋକାନ ପଡେ ନା ଏ ଯୋଉ ଯାତ୍ରା ସବୁ ଯୋଉ
ସବୁ ଦୋକାନ ବଜାର ସବୁ ପଡେ ଖାଇବା ପିଇବା ସବୁ ଜିନିଷ କିଣିବା ପାଇଁ ହେଲେ ଆଉ ସବୁ ପ୍ର୍ରକାର ଦୋଳି ବି ଆସେ।
ହଁ ଦୋଳିରେ ବସ ନା ନାଇଁ?
ହଁ ଏ ବର୍ଷ ତ ଆଉ କୋଉଠି ବସିନୁ, ଆ ପୂର୍ବ ଥର ଯୋଉ ହେଇଥିଲା। ଏଥର ବସିଥିଲି। ଆଉ ଏ ବର୍ଷ ଆଉ କୋଉଠି ବି ବସିନି। ଏମିତି ଯାଇକି ଖାଲି ଦେଖା ଦେଖି କରିକି ହିଁ ଆସ
ଏ ବର୍ଷ ନୂଆ ଅତିଥି ଆସିବାର ଥିଲା ସେଥିପାଇଁ କୋଉଁଠି ବସିନା ଆଉ ନାଇଁ।
ହଁ।
ଯାତ୍ରାରେ ସବୁ ପୁଣି ଖାଇବା ପାଇଁ ବି ସବୁ ଜିନିଷ ପଡେ ନା ନାଇଁ।
ହଁ ସବୁ ପ୍ରକାରର ଖାଇବା। ସବୁ ପ୍ରକାର ଖାଇବା ଏଇଠି ଆସେ। ସବୁ ଛଣାଛଣି ନ ଆଉ ଆମେ। ସାଧା ସବୁ ପ୍ରକାରର ଏଠି ରୋଷେଇ ଆସିଥାଏ। ଆଉ।
ନାଇ ଯାତ୍ରା ଗୁଡା ଟିକେ ବୁଲିବା ପାଇଁ ଭଲ ଲାଗେ ନି କି?
ହୁଁ।
କାହିଁନା ସବୁ ପ୍ରକାର ଦୋକାନ ବଢୁଥିବ ସବୁ ଜିନିଷ ମିଳୁଥିବ ସବୁ ପ୍ରକାର ଯାହା ମାନେ ଆମର କଣ ଦୋକାନ ବଜାରକୁ ଗଲେ ଗୋଟେ ଜିନିଷ ମିଳେ ଗୋଟେ ଜିନିଷ ମିଳେନି କିନ୍ତୁ ଆମେ କୌଣସି ମେଳା ଖେଳା ଗଲେ ଆମକୁ ସେ ମେଳାରେ ସବୁ କିିଛି ଜିନିଷ ମିଳିଯାଏ। ଯେଉଁଟାକି ଆମକୁ ବହୁତ ଖୁସି ଲାଗେ ଏବେ ସିନା ଆମେ ସବୁ ଜିନିଷ ମିଳେ ନାଇଁ। ହଁ ସେଟା କଣ ମାନେ ସେ ଯୋଉ ଠାକୁରଙ୍କ ମନ୍ଦିର ପାଖରେ ହିଁ ଯାତ୍ରାଟା ହୁଏ।
ହଁ ହଁ। ଏଇଠି ଗୋଟେ ମଣ୍ଡପ ହେଇଛି ମା ଆସିଲେ ସେଇଠି ରହୁଛନ୍ତି। ପାଞ୍ଚଟା ଜାଗାରୁ ମାଙ୍କୁ
ତାଙ୍କର ସେଇଠି ସବୁଦିନ ପ ପୂଜା ଅର୍ଚ୍ଚନା କରାଯାଏ ନାଇଁ?
ହଁ ଏଇଠି ମାନେ ଏଇଠି ଗୋଟେ ରାମ ମନ୍ଦିର ଅଛି ସେ ପାଖରେ ଗୋଟେ ମଣ୍ଡପ ହେଇଛି।
ହଁ, ହଁ, ହଁ।
ସେଇଠି ମାଆଙ୍କୁ ଆଣିକି ରଖାଯାଏ ହଁ ପାଞ୍ଚ ପାଞ୍ଚ ଜଣ ମା ଠାକୁରାଣୀ ମା ଆଉ, କାଳିମା ନଜଣ ମା ପ୍ରତ୍ୟକ ଗୁରୁବାରକୁ ଗୁରୁବାର ମାମ୍ ସବୁ ବୁଲନ୍ତି ଦାଣ୍ଡ ବୁଲନ୍ତି।
ହଁ ମାନେ ଘର ଘର ବୁଲନ୍ତି ଠାକୁରାଣୀ? ଠାକୁରାଣୀ ଘର ଘର ବୁଲନ୍ତି ନାଇ? ହଁ।
ପ୍ରତି ଗୁରୁବାରକୁ ଗୁରୁବାର ବୁଲନ୍ତି।
ହଁ। ମା ବୁଲିକି ମାନେ ମାସେ ଯାଏଁ ସେଠି ରହିବେ ତାଙ୍କର ପୂଜା ଅର୍ଚ୍ଚନା ହେବ। ତାପରେ ସାବିତ୍ରୀ ବି ସେଇଠି ପାଳନ କରନ୍ତି। ମାନେ ଯେମିତି ସାବିତ୍ରୀ ଟା କେମିତି କଣ ପାଳନ କରନ୍ତି?
ଏଇଠି ସାବିତ୍ରୀ, ମାନେ ଆମର ତ ଏଇଠି ଆମ ଘରେ ପାଳନ କରିଦଉଛୁ।
ଆଉ ସାବିତ୍ରୀ ଆଉ ଯେଉଁମାନେ ସବୁ ଘରେ ପୂଜା ପାାଠ କରନ୍ତିନି ସେମାନେ ଯାଆନ୍ତି ସେଇଠିକି। ସବୁ ଭୋଗ ଅ ପୂଜା। ଧରିକି ଆଉ ନୂଆ ଲୁଗା ଚୁଡ଼ି ସବୁ ଧରି
ହଁ ହଁ। ମାନେ ଯେମିତି ସବୁ ଆମେ ଘରେ ପୂଜା କରୁଛେ ଚୁଡି, ଶାଢୀ। ଫଳମୂଳ ସବୁ ସେମିତି ଠାକୁରଙ୍କ ପାଖରେ ସିଏ ବି ଠାକୁରାଣୀ ବି କରନ୍ତି ସାବିତ୍ରୀ।
ହଁ ସେମିତି କରନ୍ତି ଆଉ ଅନ୍ୟମାନେ ବି ସବୁ ସେଇଡି କି ଯାଇକି ପୂଜା କରନ୍ତି।
ହଁ ହଁ।
ଆମର ତ ଘରେ ଆମ ବାବା ମାନେ ଶଶ ଶଶୁର ପୂଜା କରୁଛନ୍ତି ସେ ଆମ ଘରେ ଆମେ ପୂଜା କରିଦଉଛୁ ଆମ ଘରକୁ ବି ଆସୁଛନ୍ତି। ବହୁତ ଲୋକ ପୂଜା କରିବା ପାଇଁ।
ହଁ ତାହେଲେ ମାଙ୍କର ଏ ଏତେ ଏତେ ବଡ଼ ପର୍ବ ତମର ସେଠି ପାଳନ କରାହେଉଛି ନା।
ହଁ।
ଆଉ ମୁଁ ତ ଶୁଣିକି ଇଚ୍ଛା ହଉଛି ମାନେ ମୁଁ ଯାଆନ୍ତି କି ସେଇ ସା ତ୍ରୀ ସମୟରେ ଠାକୁର ଆଣିକି ଦେଖନ୍ତି କାରଣ ଆମେ ସାବିତ୍ରୀ କରିବା ପୁଣି ଠାକୁ କୁରାଣୀ ସାବିତ୍ରୀ କରୁଛନ୍ତି ସେଇଟାକୁ ଦେଖିବା ଏଇଟା ଗୋଟେ ବହୁତ। ବଡ ମାନେ ଇଏ ଲାଗୁଚି ଆକଚୁଆଲି ମୋର ଇଛା ହଉଛି ମାନେ ଆଉ ମୁଁ ପାଖାପାଖି ହେଇଥାନ୍ତା କି ମୁଁ ଯାଆନ୍ତି ମାନେ ଦେଖନ୍ତି। ମାସେ ଯାତ୍ରା ମା ସାବିତ୍ରୀ କରୁଛନ୍ତି ହେଲା ପୁଣି ସାବିତ୍ରୀ। ପୂଜା କରି ମାଆଙ୍କୁ ନୂଆ ଶାଢ଼ୀ ଯେମିତି ପିନ୍ଧିବା
ହଁ ହଁ ସେମିତି ସବୁ ହଉଛି। ଆଉ। ତାପରେ ଦୁଇ ଦିନ କି ଚାରି ଦିନ ପରେ ମାଆ ପୁଣି ପଳାନ୍ତି।
ପଳାନ୍ତି ମନ୍ଦିରକୁ ନା। ସେଇଟା କିନ୍ତୁ ଆକ୍ଚୁଆଲି ବହୁତ ଦୁଃଖ ଲାଗିବ ଯେତେବେଳେ ମାଆ ଆସିଥିବେ ବହୁତ ଖୁସି ଲାଗେ। ମା ମାସେ ରହିବେ ତାଙ୍କ ପୂଜା ଅର୍ଚ୍ଚନା କରିବା ତାଙ୍କର ଡେଲି ଦର୍ଶନ କରୁଥିବା। ମାଆ ଆମଠୁ ବିଦାୟ ନେବେ ସେଇଟା ବହୁତ କଷ୍ଟ ଲାଗିବ କାନ୍ଦ ଲାଗିବ ହଁ। ହେ ନା ଆମ ଗାଁରେ ଦୋଳ ଯାତ୍ରା ତିନି ଦିନ ହୁଏ ଯେତେବେଳେ ଦୋଳ ଯାଆନ୍ତି ରାତିରେ ପଳାନ୍ତି। ସଖାଳୁ ନା ଆମକୁ ଏତେ ଦୁଃଖ ଲାଗେ ଏତେ କାନ୍ଦ ଲାଗେ ମାନେ କହିବା କଥା ନୁହେଁ। ହଉ ଯାହା ହଉ ମୋତେ ଆଜି ଏଇଟା ଶୁଣିକି ଭାରି ଖୁସି ଲାଗିଲା ମୁଁ କେତେବେଳେ ସମୟ ପାଇକି। କୋଉ ବର୍ଷ ଗୋଟେ ଦେଖବା ପାଇଁ ଯିବି ହେଲା ଗି ହ ହଉ ତାହଲେ ରହୁଛି ଆଁ। ହଁ ତାହେଲେ ମୁଁ ରହୁଛି ଏବେ ଶୁଭରାତ୍ରି ହେଲା।
ଶୁଭରାତ୍ରି।
ହ ହଁ ହଁ।